ନମସ୍କାର କେମିତି ଅଛ?
ଭଲ ଅଛି। ତମେ କେମିତି ଅଛ?
ମୁଁ ବି ବହୁତ ଭଲ ଅଛି।
ଆଉ ଘରେ ସବୁ ଭଲ ଅଛନ୍ତି?
ଘରେ ସମସ୍ତେ ବହୁତ ଭଲ ଅଛନ୍ତି।
ହଁ -ହଁ ଆମ୍ ଆମ ଘରେ ମଧ୍ୟ ସମସ୍ତେ ବହୁତ ଭଲ ଅଛନ୍ତି।
ମୁଁ ଶୁଣିଥିଲି ତମେ କୁଆଡେ ବହୁତ ଭଲ ରୋଷେଇ କର।
ହୁଁ- ମୁଁ। ରୋଷେଇ କରେ। ଉଁ ହୁଁ ଏମିତି ଯାହା ଦୈନନ୍ଦିନ ଜୀବନରେ ଆମେ ଯାହା ଖାଉ। ମୁଁ ସେୟା ରୋଷେଇ କରେ ମତେ ଏମିତି ବାକି କିଛି ଜଣ ନାହିଁ? ତମକୁ କଣ ଆସୁଛି? ମତେ ଟ ଟିକେ ଶିଖେଇଦେଲ।
ମୁଁ ଶିଖେଇବି, ଆଗ କୁହ ତ ତମେ କଣ କଣ ଶିଖିଛ? କଣ କଣ
ମତେ ଭାତ ଆସୁଛି, ଡା ଲି ଆସୁଛି, ମଟର ତରକାରୀ ଆସୁଛି ଉଁ ପନିର ତରକାରୀ ଆସୁଛି, ଛ ତରକାରୀ ଆସୁଛି ହୁଁ। ଅ ମ୍ୟାଗି, ଚଉମିନ୍
ଆଚ୍ଛା ଗୋଟେ ଭଲ ରେସିପି ଜାଣିଛ? ଯୋଉଟା ଆମର ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭୋଗ ହୁଏ ଛପନ ଭୋଗରୁ ଗୋଟିଏ ଭୋଗ, ଯୋଉ ବେସର ତରକାରୀ।
ହଁ କାହିଁ ସେ ପ୍ରଣାଣିଆ ତ ମୁଁ ଜାଣିନି।
ଅ ଆମ ଘରେ ଆଜି ମୁଁ ବନେଇଥିଲି, ବହୁତ ହିଁ ଭଲ ଲାଗୁଥିଲା। ହୁଁ -ହଁ -ହଁ ତମ ତମେ ତମ ଘରେ ଯାହାବି ପନିପରିବା ଥିବ। କଖାରୁ, ଲାଉ ଅ ଆଳୁ, ବୁଟ, ବିନ୍ସ ଯାହା ବି ତମର ପରିବା ଥିବ ଯୋଉଟା ତମର ଭଲ ଲାଗୁଥିବା, ପରିବା ସବୁ କାଟିବ। ତାକୁ ଧୋଇବ। ତାପରେ ଗୋଟେ ମା ଟି ପାତ୍ର ଚୁଲିରେ ବସେଇବ, ଚୁଲିରେ ନିଆଁ ଲଗେଇ ସାରିଲା ପରେ, ଗରମ ହେଲା ତାପରେ ଟିକେ ଅ ଘିଅ ପକେଇବ, ଘିଅରେ ସେଥିରେ ଟିକେ ଫୁଟଣ ଅ ଗୁଜୁରାତି ଅ ଶୁଖିଲା ଲଙ୍କା ପକେଇ ସାରିଲା ପରେ, ପନିପରିବା ଯୋଉ ଧୋଇକି ର ରଖିଥିବ ତାକୁ ପକେଇବ। ପକେଇ ସାରିଲା ପରେ ସେଥିରେ ହଳଦୀ ଲୁଣ ପକେଇଲ ସୋଉଟୁ ତାପରେ ତମକୁ ଯେତିକି ମାନେ ପରିମାଣରେ ତମର ନେଇଥିବା ପନିପରିବା ସେ ଅନୁସାରେ ପାଣି, ପାଣି ଢାଳି ଦେବ। ସେଇଥିରେ ଗୁଡ ଟିକେ ପକେଇବ ତାପରେ ତାଙ୍କ ଢାଙ୍କିକି ଛାଡ଼ିଦେବ। ପନ୍ଦରରୁ କୋଡ଼ିଏ ହୁଁ ଏମିତି ସମୟ ତମେ ଛାଡିଲ ତାପରେ ସେଟା ସିଝି ଗଲା ପରେ, ତା ତାପରେ ସେଥିରେ ଜିରା ଆଉ ଗୋଲମରିଚ ଆଉ ଯୋଉ ଗୁଜ୍ ଗୁଜୁରାତି ତାକୁ ଗୁଣ୍ଡ କରି ପକେଇବ ବହୁତ୍ ଇ ଭଲ ଲାଗେ। ବହୁତ୍ ଇ ଭଲ ଲାଗେ ହଁ।
ଆଚ୍ଛା ଆ ତମେ ଆଜି କରିଥିଲ?
ଆଜି କରିଥିଲି।
ଆଉ ତାହା ଖାଇକି ମଉସା ମାଉସୀ କଣ କହିଲେ?
ମଉସା ମାଉସୀ କହିଲେ ଏତେ ସୁନ୍ଦର ଲାଗୁଚି ଆମେ ଏମିତି କେବେ ଖାଇ ହି ନଥିଲୁ ବେସର ତରକାରୀ ତାପରେ ମୁଁ କହିଲି ଏବେ ରଥଯାତ୍ରା ଆସୁଚି ଆ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଛପନ ଭୋଗ ଲାଗେ। ତ ଆମେ ଟ୍ରାଏ କରିବା ଆମେ ଚେଷ୍ଟା କରିବା କି ଛପନ ଭୋଗ ଯାହାବି ରୋଷେଇ ର ପ୍ରଣାଳୀ ସବୁ ଅଛି ଆମେ ଗୋଟେ ଗୋଟେ ତାକୁ ବନେଇବା ସବୁଦିନ ତାପରେ ସମସ୍ତଙ୍କୁ ନେଇକି ଘର୍ ଘରେ ଘରେ ଦବା ବାଣ୍ଟିବା। ଭଲ ଭଲ କଥା ନୁହଁ ଏଇଟା?
ହଁ ଏଇଟା ବହୁତ ଭଲ କଥା ନା ଆମ ଘର୍ ରେ ମଧ୍ୟ ମୁଁ ଉଁ ଉଁ ଚେଷ୍ଟା କରିବି ସେମିତି ବେସର ତରକାରୀ କରିକି ବାପା ମାଙ୍କୁ ଖୁ ଖୁଆଇବା ପାଇଁ।
ହଁ କହିବ ମତେ କେମତି ଲାଗିଲା।
ହଁ ମୁଁ ହଁ ଆ ଉଁ କାଲି ତ ସ୍ନାନ ପୂର୍ଣ୍ଣିମା ଥିଲା କରିଥିଲେ ଭଲ ହୋ ହେଇଥାନ୍ତା। କାଲି ତ କରିପାରିଲିନି ପୁଣି ରଥଯାତ୍ରା ଦିନ କରିବି ନହେଲେ ତ କାଲି କରିଦେବି।
ହଁ।
ହଁ ଆଉ ତମକୁ ଆଉ କହଣ ଆ ମାନେ ଅଲଗା ଜିନଷ
ଆଉ ଗୋଟେ ଯୋଉ ପୁରୀର ଆମର ର ବହୁତ ହି ଭଲ ଲାଗେ ନା ଅଁ ସର ପୁରୀ ତାକୁ କହନ୍ତି। ମାନେ ଆମେ ଯୋଉ କ୍ଷୀର ଫୁଟଉ ତା ଉପରେ ଯୋଉ ସର ପଡିଯାଏ। ତାକୁ କଣ କରନ୍ତି ସର ଟାକୁ ଆଣିକି ଗୋଟେ ଅଲଗା ଜାଗାରେ ରଖିବ। ସର ଉପରେ ରାବୁଡି ଲଗେଇ ଗେଇକି ତାକୁ ଅଁ ଗୋଲ ଗୋଲ ଗୋଲ କରି ତାକୁ ଛୋଟ ଛୋଟ କାଟ୍ ଦେଦବ। ତାପରେ ସେଇଟା ଖାଇବା ଏତେ ଭଲ ଲାଗେ। ପୁରୀରେ ସେଇଟା ବହୁତ ହି ପ୍ରସିଦ୍ଧ୍।
ଆରେ ମତେ ତ କ୍ଷୀରର ଯୋଉ ସର ଓ ଉପରେ ଯୋଉ ପଡେ ମତେ ସେଟା ଖାଇବା ପାଇଁ ବହୁତ ଭଲ ଲାଗେ।
ସେଇଟା ତମେ କାଲି ଅଁ ଚେଷ୍ଟା କରି ବନେଇବ ବହୁତ ହି ଭଲ ଲାଗେ। ତମ ଭାଇକି ବାପା ମାଆଙ୍କୁ ବି ଖୁଆଇବ। ହଉ ମୁଁ ଯାହା କରିବି ବାପା ମାଆଙ୍କୁ ମଧ୍ୟ ଖୁଆଇବି। ହୁଁ।
ହଁ।
ଆଚ୍ଛା ତମେ ଏଁ ଅ କିଛି ଦିନ ତଳେ ବୁଲିବାକୁ ଯାଇଥିଲ ନା ତମେ ଯୋଉ ଗୁରୁ ଗ୍ରହଣ କରିଚ?
ହଁ ଆମେ ଯୋଉ ଗୁରୁ ଗ୍ରହଣ କରିଥିଲୁ ଆମେ ମୁଁ ଆଉ ମୋର ଘର ର ପରିବାର ର ସମସ୍ତେ ବୁଲିବା ପେଇଁ ଯାଉଥିଲୁ। ଆଉ ସେ ଯୋଉ ଯାଇଥିଲୁ ସେ ଭଲ ଲାଗିଲା ଫ୍ୟାମିଲି ପରିବାର ସହିତ ଯାଇଥିଲି ବହୁତ ହିଁ ଭଲ ଲାଗିଲା।
ଆଚ୍ଛା ସେଇଠି ତମର ଯୋଉ ଗୁରୁ ଗ୍ରହଣ କରିଚ ଅଁ ଯୋଉ ଆଚାର୍ଯ୍ୟ ଦେବ ଅଛନ୍ତି ସେ ସବୁ କଣ କଣ ତମକୁ କହିଲେ ସବୁ ଉପଦେଶ ଦେଲେ ତମେ ଶୁଣିଲ?
ହଁ ସେ ତ ବହୁତ କଥା କୁହନ୍ତି ବହୁତ କିଛି ହେଁ ଶୁଣିଲି ଉଁ ସେସବୁ କେତେବେଳ ମୁଁ ତମକୁ ଫାଙ୍କା ଥିବି ମୁଁ କେତେବେଳେ ତମକୁ ଭଲ ଭାବରେ ବୁଝେଇଦେବି। କିନ୍ତୁ ଏବେ ଆମେ ଏବେ ଆମେ ଯୋଉ ମାଧ୍ୟମରେ କଥା ହଉଛେ ଆମେ କିଛି ପଦକ୍ଷେପ ନବା ଯେ ଆମେ ଚାଷ ବାସ ରେ କଣ ପ କ୍ଷପ ନେଲେ ପାଣି ଠିକ ସେ ଜମିରେ ପହଞ୍ଚେଇ ପାରିବା ଏବେ ପାଣିପାଗ ଆଉ ଶବ୍ଦ ପ୍ରଦୂ ହଁ ଏ ବିଷୟରେ କିଛି ପଦକ୍ଷେପ ନେବା ପାଇଁ ଆମେ ଏବେ ତମ ମଧ୍ୟରେ
ଆଛା ଆମ ଏରିଆ ରେ ଜାଣିଛ କଣ ହେଇଛି?
କଣ ହେଇଚି?
ଆମ ଏରିଆରେ ଆମେ ସବୁ ମିଶିକି ଗୋଟେ ପଦକ୍ଷେପ ନେଇଚୁ କି ଗୋଟେ ସପ୍ତାହରେ ଆମେ ଗୋଟେ ଦିନ ଅ ଯୋଉ ଗା ଇ ଆମେ ଚଲେଇବୁ ନାଇ। ତେଲ ଗାଡି ଯୋଉ ଚଲେଇବୁନି ଆମେ ଉଁ ନାଉ ଗୋଟେ ଦିନ ଅ ସମସ୍ତେ ମିଶିକି ତ ସେଇଟା ଆମେ ପରିବେଶ ଯୋଉ ପ୍ରଦୂଷଣ ହଉନି କି ତେଲ ପାଇଁ କି ତ ସେଇଥିପାଇଁ କି ଆମେ ସ ସବୁ ମିଶିକି ମାନେ ଗୋଟେ ଅ ସିଦ୍ଧାନ୍ତ ନେଇଚୁ କି ରବିବାର ଆମେ କୌଣସି ଆ ମଟର ଗାଡ଼ି ଆ ବ୍ୟବ କରିବନି ଯୋଉଥିରେ ମାନେ ତେଲ ବ୍ୟବହୃତ ହଉଥିବ।
ଆରେ ସେଇଟା ତ ବହୁତ ଭଲ ପଦକ୍ଷେପ ମୁଁ ଯଦି ସେ ପଦକ୍ଷେପ ଟା ଆମ ମୋର ଏପଟେ ଧୀରେ ଧୀରେ କରିକି ଚେଷ୍ଟା କରିବି ଭଲ ହୁଅନ୍ତା ନା
ହଁ ବହୁତ ଭଲ ହବ ତମେ ଆଗେ ତମ ଘରୁ ଆରମ୍ଭ କରିଦିଅ। ସେ ଆମ ଘରେ ଏଇ ରବିବାର ଆମେ ବ୍ୟବହାର କରିବାନି ତାପରେ ତମର ଯୋଉ
ହଁ ଫାଷ୍ଟ ନିଜେ ଚେଷ୍ଟା କରିବା ତାପରେ ଅନ୍ୟକୁ କହିଲେ ହବ।
ହଁ।
ହଁ।
ଆଉ ଆମେ ଙ୍କ କରୁଚୁ ଜାଣିଛ ବୃକ୍ଷରୋପଣ ବୃକ୍ଷରୋପଣ କରୁଚୁ ପ୍ରତ୍ୟେକ ରବିବାର ଆମେ କହିଦେଇଚୁ କି ଆମ ଗାଁରେ ସବୁ ପରିବାର ଗୋଟେ ଗୋଟେ ଗଛ ଆମେ ଲଗେଇବୁ କାହିଁକିନା ଏବେ ତ ଯଉ ଗଛ ସବୁ କାଟି ଦଉଚନ୍ତି କେତେ ପ୍ରଦୂଷଣ ତେ ମାନେ ଯୋଉ ବହୁତ ଖରାପ ହଉଚି ନା ତ ଆମେ ସେଥିପାଇଁ ଏଇ ପଦକ୍ଷେପ ଟା ନେ
ହଁ। ଆରେ ବହୁତ ଭଲ ପଦକ୍ଷେପ ନେଇଚ ମତେ ଆଗରୁ କହିନଥିଲା ତମେ ଏବେ କହି ହିଲ ସେଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ ମୁଁ ମ୍ ଜଉ ଚେଷ୍ଟା କରିବି ଆମର ସେପଟେ କେମିତି ମୁଁ ନିଜ ଘର ରୁ ପ୍ରଥମେ ଆରମ୍ଭ କରିବି? ତାପରେ ସଇ ପଡିଶା କୁ କହିବି ଏମତି ହେଇକି ଚାରିଆଡେ ଖବର ଟା ଖେଳେଇବ।
ହଁ।
ହଁ ସେମିତି କରିବି ଆଉ।
ବହୁତ ଭଲ ବହୁତ ବଢିଆ ଆଉ ଯୋଉ ତମ ଘର ଯୋଉ ପୂଜା କରୁଥିବ ପୂଜା କରୁଥିବ ଯ ତମ ଘରେ ଠାକୁରଙ୍କର ଯୋଉ ପୂଜା ହଉଚି ସେଇଥିରୁ ଫୁଲ ପତ୍ର ସବୁ ଯୋଉ ଯାହାବି ସେ ସବୁ କଣ କରୁଚ?
ସେ ସବୁ ଏପଟେ ସେପଟେ କରିକି ଫୋପାଡି ଦଉଚି ଡଷ୍ଟବିନ ରେ।
ଆମେ ଏପଟେ ତାକୁ କଣ କରୁଚୁ ଜାଣିଚ ଆମେ କିଛି ଜଣ ଝିଅ ମିଶି ରେ ସେଇ ସବୁ ସବୁ ଘର କଲେକ୍ସନ ମାନେ ଆମେ କ ପ ସଂଗ୍ରହ କରୁଛୁ ସେଇ ପତ୍ର ଅ ଠାକୁରଙ୍କ ପା ପାଖରେ ଯୋଉ ଶୁଖିଲା ଫୁଲ ଗୁଡାକ ରଖି ରଖି ତାକୁ ଆମେ ଗୁଣ୍ଡ। କରି ସେଥିରେ କିଛି ଗୋବର ଅଲଗା କିଛି ଜିନିଷ ମିଶେଇକି ଆମେ ଧୂପ। ତିଆରି କରୁଛୁ।
ହଁ।
ହୁଁ।
ଆରେ ସେଇଟା ତ ଆହୁରି ଭଲ ଜମିରୁ ମଧ୍ୟ ଲାଗିପାରିବ ନା।
ହଁ ହଁ ହଁ। ଆରାମ ସେ ସେ ଖତ ତମେ ଏ ଯୋଉ ପନିପରିବା ଚୁପା ରୋଷେଇ ଘରୁ ବାହାରୁଛି। ତାକୁ ତମର ଯଉ ଘରେ ଗଛ ଲଗେଇଛ ଫୁଲ ଗଛ ପନିପରିବା ଗଛ ସେଥିରେ ବି ଦେଇପାରିବ।
ହଁ ହଁ ହଁ ସେମିତି କରିଲେ ହବ। ହଁ ଭଲ ପଦକ୍ଷେପ ଗୋଟେ ଭାବିଛ ତମ ମୋ ସବୁ ସାଙ୍ଗ ମାନେ ମିଶିକି ମୁଁ ମୋ ମାଆଙ୍କୁ କହିବି ଆମେ ମ ମଧ୍ୟ ମିଶିକି ସେମିତି କରିବୁ ଯାହା ଫଳରେ ଚାଷ ଟା ଆମର। ଉଁ ଭଲ ହବ। ଏବେ ତ ଯୋଉ ପ୍ରକାର ପିଡିଆ ପାଣି ବାହାରିଲାନି ମଣିଷ ମରିଯିବ। ଏମିତି କିଛି ଖର ତ ଆମେ ନିଜେ ଘରରୁ ବାହାର କଲେ ଭଲ ହବ।
ଆଉ ତ ଅ ହଁ। ସେଇଟା ତ ବହୁତ ଭଲ ହବ ଆଉ ସେଇଥିରେ କଣ କରିବ କିଛି ଜିଆ ଛାଡିବ। ଜିଆ କଲେକ୍ଟ ଅ ଜିଆ ସବୁ ସଂଗ୍ରହ କରିକି ତମର ଯୋଉ ଚାଷ ଜମି ଅଛି ଚାଷ ଜମିରେ ଯୋଉ ଅ ପରିବା ଚୋପା ଯୋଉ ଫୁଲ ସବୁ ପକେଇବ ସେ ସେଥିରେ କିଛି ଜିଆ ଛାଡିଲେ ସେ ଜିଆ ଗୁଡା ଯୋଉ ମାଟିକୁୁ ଖାଆନ୍ତି ମାଟି ବହୁତ ଉର୍ବର ହୁଏ। ଆଉ ଚାଷ ବହୁତ ହି ଭଲ ହବ।
ହଁ ସେ ମାଟିକୁ ଫୁସଫୁସିଆ କରିବ ଯାହା ଫଳରେ। ଆମର ଚାଷ ଟା ଠିକ ହ ଅ ଭଲ ହବ।
ହଁ ମାଟି ଭିତରକୁ ଅମ୍ଳଜାନ ଯିବ ଭଲ ସ ଭଲ କରି।
ହଁ ହଁ ଆରେ ଏଇ ତ ବହୁତ ବଢିଆ। କଥା। ଆଉ କଣ ତମ ପାଖରେ ସବୁ ଖବର ଅଛି ତମେ ଏତେ ବହୁତୁ ଭଲ ଭଲ ଖବର ମତେ ଦଉଛ।
ଆରେ ନାଇଁ ଆମେ ତ ବହୁତ ଦିନ କ
ଏତେ ସୁନ୍ଦର ଜଗନ୍ନାଥଙ୍କ ପ୍ରସା ବନେଇ ପାରୁଛ ମଉସା ମାଉସୀଙ୍କୁ ଖୁସି କରେଇ ପାରୁଛ। ଆଉ ଆମର ସ ବାୟୁ ପ୍ରଦୂଷଣ ଶବ୍ଦ ପ୍ରଦୂଷଣ ଉପ ଏତେ ସୁନ୍ଦର ପଦକ୍ଷେପ ନେଇଛ ଚାଷ ଜମି ଉପରେ ଏତେ ସୁନ୍ଦର ପଦକ୍ଷେପ ନେଇଛ।
କାହିଁକି ନା ଆମେ ଯୋଉ ପଢାପଢି କରିଛୁ ଆମେ ଯଦି ସେଇ ଅ ପଢାପଢି କୁ ଯଦି ଆମେ ଚାଷରେ ବ୍ୟବହାର ନ କରି ପାରିଲେ ଆମର କଣ ଲାଭ ହେଲା କହିଲ? ଆମେ ତ ଆ ଆମେ ତ ବି ବିଜ୍ଞାନରେ ପଢିଛୁ ଛୋଟ ବେଳୁ ବିଜ୍ଞାନ ବହିରେ ପଢିଛୁ କେମିତି ଚାଷକୁ ଜମି ଉର୍ବର। କରିହବ ଘରର ଅନାବନା ଯୋଉ ପରିବା ଚୋପା ହଉ। କି ଫୁଲ ସେ ସବୁ ଆମେ ଉଁ ଇ ଇଆଡେ ସିଆଡେ ନ ଫିଙ୍ଗି ଗଛ ମୂଳରେ ଦବା।
ହଁ ବହୁତ ବଢିଆ ଆଚ୍ଛା ତମ ସହିତ କ କଥା ହେଇକି ଏତେ ଜିନିଷ ଜାଣିକି ମତେ ବହୁତ ଖୁସି ଲାଗିଲା ଏମିତି ତମେ ମୋ ସହିତ କଥା ହବା ଦ୍ଵାରା ଆମେ କିଛି ପଦକ୍ଷେପ ଏମିତି ଧୀରେ ଧୀରେ ମାନି ମାନି ଯିବା ଦ୍ଵାରା ଆଉ ମତେ ଲାଗୁଛି ପରିବେଶ ଆ ଧୀରେ ଧୀରେ ଠିକ ହେଇଯିବ।
ହଁ ବହୁତ
ଆଚଛା ହଉ ମୁଁ ରଖୁଚି ନମସ୍କାର।
ନମସ୍କାର, ଶୁଭରାତ୍ରି।
ଶୁଭ ରାତ୍ରି।